ହଁ ସାଙ୍ଗ।
ଆଉ କଣ କରୁଥିଲ?
ମୁଁ ଏଇ ସନ୍ଧ୍ୟା ଦେଇକି ବସିଛି ଆଉ।
ଆଚ୍ଛା, ଆଉ କଣ ଦିନ ବେଳା କଣ ଖାଇଥିଲ?
ଦିନବେଳା ଆଜି ମୁଁ ମାଛ ତରକାରୀ, ଭାତ, ଶାଗ ଭଜା। ଆମ୍ୱ ହଁ।
ଆଜି ତମର ଶୁକ୍ରବାର ହଁ ବାରଟା ବି ଠିକ ଅଛି ଯେ।
ବାରଟା ଆଜି କଣ ଭୁଲ୍ ଅଛି କି?
ନା ନା ଠିକ୍ ଅଛି ବାର ଠିକ୍ ଅଛି।
ଆଚଛା।
ହୁଁ ହୁଁ।
ତମେ କଣ ଖାଇଥିଲ?
ଆଉ ରଜରେ କୁଆଡେ ବୁଲାବୁଲି ଯାଇଥିଲ ରଜ ତ ଏବେ ସରିଲା। ମାନେ ରଜରେ କେମିତି କଣ କରିଲ ତମେ?
ରଜରେ ହଁ ମୁଁ ଘରକୁ ଆସିଥିଲି ବୁଲିବାକୁ। ମୁଁ ଆଉ ଆସିପାରିବିକି ଏଇନେ। ହଜାରେ କଣ ଏତେ ଫାଷ୍ଟେ ତ ଏବେରୁ ଫାଷ୍ଟ ର । ମୁଁ ଯାହା ଖାଇଥିଲି ପୋଡ ପିଠା ହେରିକା ସବୁ ହେଇଥିଲା ଘରେ। ଆଉ ଇ ବେପାର କରିଥିଲା ଯେହେତୁ ବାର ପଡିଥିଲା ଆମିଷ ଘରିକା ବି ହେଇଥିଲା। ଆଉ ଫାଷ୍ଟ। ରଦରେ ମୁଁ ଆଉ ବେଶୀ କୁଆଡେ ବୁଲାବୁଲି କରି ଯାଇନଥିଲି ସଂକ୍ରାନ୍ତି ଦିନ ରଜରେ ଆସି। ରେ ଯାଇଥିଲି ସେଇ ମାଉସି ଝିଅ କୁ ଦେଖିବା ପାଇଁ।
ଆଚ୍ଛା।
ସେଠି ଦୋଳେଇ ରଖିଲି ଆଉ ହେରା କିଛି। ଏକ ରଜ ପାନ ଖାଇଲି ଆଉ ସବୁ ବଜାର ଟାଇପର ପଡିଥିଲା। କିଣାକିଣି କଲି ବୁଲିଲି ଆସିଲି ପୁରା ଯାଇଥିଲି ପୁରା ଖରାବେଳୁ ସନ୍ଧ୍ୟାବେଳେ ପୁରା ଆସିଲି।
ହ।
ଦୋଳି ହେରିକା ଖେଳିକି ଆଉ।
ଓହ। ଓ ଆମଆଡେ ବି ସେମତି ଏତେ ଭଲ ହେଇନଥିଲା ଏଇଥର ଆମ ଗାଁରେ। ହେଇଥିଲା ଏଇ ଦି ତିନଟା ଦୋଳି ହେଇଛି ଏଥିରେ ପୁଣି ଖାଲି ଛୁଆରା ଖେଳୁଛନ୍ତି। ଛୁଆ ଆଉ ସ୍ତ୍ରୀ ଲୋକରା ଖେଳୁଛନ୍ତି। ଆମୁକୁ ତ ପିଲାଙ୍କୁ ଦଉନାହାନ୍ତି ଖେଳିବାକୁ। କହୁଛନ୍ତି କଣ ତମେ ଖେଳିବ ତମେ ତ ପିଲାରାକ କଣ ଖେଳିବ କୁଣ। ରଜ ଟା କହୁଛନ୍ତି ଝିଅ ପିଲା ମାନଙ୍କର ଏମତି କହୁଛନ୍ତି ଆଉ।
ହଁ ହଁ ଯାଇଥିଲି
ହୁଁ। ହଁ ତ ରଜର ଝିଅ ପିଲା ମାନଙ୍କର ହିଁ ନା ଆଉ।
ଆଚ୍ଛା।
ରଜ ରଜ ରଜ ସରିଗଲା ଆଜ୍ଞା।
ରଜ କହୁ କହୁ ରଜ ତ ସଇଲା ଆଉ ତିିନ ଦିନ ଦେଖୁ ଦେଖୁ କଟିଗଲା ଆଉ।
ହଁ ଆମ ହଁ ଆମ ଗାଁ ଚାଲି ଆସଛି କଣ କରିବ ହିଁ।
ଆଚ୍ଛା ଆଉ ତମର ସିଆଡେ ଗଣେଶ ପୂଜା କେମତି କଣ କର ତାହେଲେ?
ଗଣେଶ ପୂଜା ଆମର ତ। ଆମ ଗାଁ ରେ ଆଗୁରୁ ଗୋଟେ ଗଣେ ମାନେ ଗୋଟେ ଗଣେଶ ଠାକୁର ହଉଥିଲେ ସବୁ ମିଶିକି ଗାଁ ଲୋ
ଭୋଜିଭାତ କରି ପୂଜା ହେରିକା ହଉଥିଲେ ତାପରେ ଗାଁ ରେ। ଏଇ ଦି ତିନ ପାଇଁକି ଝଗଡ଼ା ଝାଟିରେ ଡ଼ିଭାଇଡଡେଡ ହେଇଗଲା। ଗାଁ ବଡ଼ ପିଲା ମାନେ। କରଛନ୍ତି ଗୋଟେ ଠାକୁର ଆଉ ସବୁ ସାନ ଛୁଆ ଗୋଟେ ଠାକୁର କରିଛନ୍ତି।
ଆଚ୍ଛା।
ତାପରେ ଗାଁ ରେ ଭୋଜି ହେରିକା ହଉଛି। ଆଉ ବେଶୀ ଭସାଣି ଟା ଭଲ ହଉଛି ଆଉ ମାନେ। ଗଣେଶ ପୂ ସରିଯିବ ପୂଜା ହେରିକା ସରିଯିବ ତାପରଦିନ ଭସାଣି ହବ। ସେ ପୁରା ସେ ଯୋଉ ଦି ଦଳ ହେଇଯାଇଚନ୍ତି। ସେ ଗୋଟେ ପଡିଆ ଅଛି ଆମ ଏଠି ସେଠି ଯାଇକି ପୁରା। ଡିଜେ ହେକା ନେଇକି ପୁରା କଣ୍ଟେଷ୍ଟ ଚା ଉପରେ। ହଉଛି ଆଉ।
ଉଁ ହୁଁ ଆମର ସେମିତିଆ ନାଇଁ ଆମର ମାସେ ଗଣେଶ ପୂଜା ଥିବ। ଆମର ମାସେ ପୂର୍ବରୁ ଆମେ ସବୁ ଆମର ଗୋଟେ କ୍ଳବ ଘର ଅଛି। କ୍ଲବ୍ ଘରକୁ ଆମେ ସବୁ ପିଲା ଯିବା। ପିଲା ଯିବା ଦଶ, ପନ୍ଦର ଜଣ ପିଲା ଯିବା କଥା ହବା ଉଁ ଏମିତି କଣ ଏମିତି ଏମ କରିବା ଏତିକି ଲେଖା ପଇସା ଉଠେଇବା। ତାପରେ ଗୋଟେ ଖାତା ଆଣିବା ଲିଷ୍ଟ କରିଦବା ମାନେ ଏଇ ୟାର ନାଁ ଲେଖାହବ ଇଏ ଏତିକି ଟଙ୍କା ଦେବ। କାହିଁକି ନା ଆମର ଡି ଜେ ଫିଜେ ଆସେ ନା ଉଁ ତ ଡ଼ି ଡି ଜେ ଫିଜେ ଆସେ ତୁ ଏତିକି ଟଙ୍କା ଦେବୁ ହଁ ତାର ଫାଇନାଲ ଲେଖାଗଲା ଗଲା ଖା ଯିବ ତାପରେ ଠିକ ଦଶ ଦିନ ଭଳିଆ ଥିବ ସବୁ। ପଇସା ପଇସା ସବୁ ଉଠେଇକି ଆମେ ସବୁ ରଖିଥିବା ଉଠେଇ ଦେଇଥିବା ଉ ଉଠେଇ ସାରିଲା ପରେ। ତାପରେ ଆଉ କଣ ତାପରେ ଯିବା ଡି ଜେ ଫିଜେ ସବୁ ବୁକିଙ୍ଗ ଫୁକିଙ୍ଗ କରିଦବା। ଆଉ ଯେତିକି ସବୁ ଆମର ଆମର ସବୁ ବର୍ଷ ଡ୍ରେସ କରା ହୁଏ ଗଞ୍ଜି କରାହୁଏ ତ ସବୁ ପିଲାଙ୍କ। ପାଇଁ ଗଞ୍ଜି ଅଣାହବ। ସେମ ଡ୍ରେସ ଆଉ ଗାମୁଛା ଫାମୁଛା ସବୁ ଅଣା ହୁଏ। ତାପରେ ସ୍ନୋ ସ୍ପ୍ରେ ଯୋଉ ସ୍ନୋ ସ୍ନୋ ସ୍ପ୍ରେ ସବୁ। ବା ଦି ପକେଟ ପରିକା ନେଇ ଆସିବା ପୁରା ଜଣକା ଦିଟା ଲେଖା ଧରିବେ। ନେଇ ଆସିବା ତାପରେ ଆହୁରି କଣ। ବାଣ ଫାଣ ସବୁ ଆଣିଥାଉ ଆଉ ଯୋଉ କଣ କୁହନ୍ତି। ଏ ଯୋଉ ଆମ ଗାଁ ର ହଉଛି ଗୋଟେ ଗାଁ। କିନ୍ତୁ ଚାରି ସାହି ଭାଗ ହେଇଯାଇଛି ଚାରିଟା ଭାଗ ହେଇଯାଇଛି ଗାଁ ଟା କୁ ହେଲା। ହାଲୋ।
ଆଚ୍ଛା ହଁ ଶୁଣିଥିଲା ମୁଁ
ହଁ ଚାରିଟା ଭାଗ ହେଇଯାଇଛି ତ ସେଥିରୁ ଆମ ଡି ଜେ ରେ କେହି ଯିବେନି ସେମାନେ। ମାନେ ଆମ ଆମେ ଗୋଟେ ଡି ଜେ ଡାକିବା ଆମର ଦଶ, ପନ୍ଦର ଜଣ ଆମ ସାହିରେ ଆମ ଦଶ। ପନ୍ଦର ଜଣ ପିଲା ଅଛୁ। ସେତିକି ଉଠେଇକି ଆମେ ଡି ଯେ ଡାକିବା ମାନେ ସେ ଗାଁ ଟା ସାରା ରାଉଣ୍ଡିଙ୍ଗ ହବ ନା ଡ଼ି ଯେ ଟା ତ ଗାଁଟା ସାରାର ଯେମିତି ଅଲଗା ପିଲା ଆର ସେହି ପିଲା। ସେ ସେ ଆମ ଡି ଜେ କୁ ସେମାନେ ଆସିପାରିବେନି କି ତାଙ୍କ ଡି ଜେ କୁ ଆମେ ଯାଇପାରି ଯିବାନି। ସେମାନେ ଦେଖିବେ କିନ୍ତୁ ଆମ ସହିତ ସେମାନେ ନାଚିପାରିବେନି କାହିଁକି ନା ଆମର ସେଟା।
ହଁ।
ଝଗଡା ହଉ ଝଗଡା ହେଇଯାଏ।
ଓହୋ।
ହଁ।
ଏମିତି ତମ ଝଗଡ଼ା କାହିଁକି?
ଏଟା ଗୋଟେ ଆମର ଏପଟେ ସବୁ ମି ମାନେ। ଗୋଟେ ଆମର ଏଇଠି ଠାକୁର ଶାଳ ଥିଲା ହେଲା କିି ତାପରେ ସେ ଏ ସ୍ତ୍ରୀ ଲୋକମାନେ ସବୁ ଯୋଉ ସଂଘ ଏଥର କରୁଛନ୍ତି। ତ ସଂଘରୁ। କଣ ହେଲା କହିଲ ସଂଙ୍ଘରେ ଏମୀତି ସବୁ ବସିଥିଲେ ନା କଣ କିଏ ଆମ ସାହି ଲୋକଙ୍କୁ। ସବୁ ମାନେ ଟିକେ କଣ କହିଲା ସୋଦା ସୋଦି ହେଲା କଣ ଝଗଡା ଫଗଡା ହେଲା। ସେ ଦିନରୁ ଆମର ସବୁ ଭାଗ ହେଇଯାଇଛି ଯିଏ ଯୋଉ ସାହି ଭାଗ। ମାନେ ଯିଏ ଯାହା ଠାକୁର କରନ୍ତି ଯିଏ ଯାହାର ଡି ଯେ ଆଣନ୍ତି। ଆଉ ଯିଏ ଯାହାର ସବୁ କରନ୍ତି ଆମେ ଆମର ସାହିରେ ଆମର ଆମ ସାହିଟା ହଉଛି ଯୋଉ ପିଲା ଅଧିକ ଅଛୁ ପନ୍ଦର କୋଡିଏ ଜଣ ଭଳିଆ ପିଲା ଅଛି ହେଲା କି।
ଆଚ୍ଛା।
ଆମେ ହେତିକି ପିଲା ଦି ହଜାର ପାଞ୍ଚ ହଜାର ଲେଖାଁ ଉଠେଇ କରି ସବୁଆଡୁ ଆଉ। କିଏ ଦି ହଜାର ଦବ କିଏ ପାଞ୍ଚ ହଜାର ଦବ। କିଏ ତିନି ହଜାର ଦବ କିଏ ପନ୍ଦରଶହ। ଆଉ ଟିକେ ଛୋଟ ଥିଲେ ତାକୁ ହଜାରେ କି ପାଂସହ।
ଅ ଏମିତି ତାଲେ ଆମର ସେଇ ଆମର ସେ ଯୋଉ ଡ୍ରେସ ଆଉ ଗାମୁଛା କିଣିବୁ ଗୋଟେ ପ୍ରକାର ହୁଏ ଆମେ ବି ସେମ। ଯେ କୁହେ ଡ୍ରେସ ଆଉ ଗାମୁଛା ପଇସା ବି ଆଗରୁ ତୋଳେଇଥିବେ କ୍ଲବ୍ ଘରେ। ଗୋଟେ ଜାଗାରେ ଆଗ ହଉଛି ଏବେ ଏଇଠି ଇମିତି। ଝଗଡା ଏକେରେ ହେଇକି ଦି ଦଳ ହେଇଯଇଛନ୍ତି ଆଉ।
ଆଚ୍ଛା ଦି ଦଳ ହେଇଯାଇଛନ୍ତି ଆମର ବି ଯେ। ତାଙ୍କର ସାହି ମାନେ ସାଙ୍ଗ କରା କଥା ହେବେ କଥା ହେବେନି କିନ୍ତୁ ଆମ ଆମଡି ଡିଯେ ରେ ଆମର ଯିବେନି ସେମାନେ ଆଉ। କାହିଁକି ନା ଆମ ସାହିର ଆମ ସାହି ମାନେ ଆମ ଲୋକ ବି ଯିବେ ନା ଡିଜେ ସହିତ ଠାକୁର ସହିତ।
ହଁ।
ଆମ ସାହି ସବୁ ସ୍ତ୍ରୀ ଲୋକ। ଆଉ ସମସ୍ତେ ଲୋକ ବୁକ ମାନେ ପୁଆପିଲା ମାନେ ସମସ୍ତେ ଯିବେ। କାହାର ବାପା ମାନେ ଯିବେ ମୋ ବାପା ତ ଯାଏ ମୋ ପଛରେ ପଛରେ ସବୁ। କାଳେ କଥା ଆର ସାହି ଲୋକ ଝଗଡା କରିବେ ଦେଖିକିନା ହିଣ୍ଟ ହିଂସାରେ ଝଗଡା କରିବେ ସେଥିପାଇଁ ସବୁ ଯାଆନ୍ତି ଆଉ ସପୋର୍ଟ ପାଇଁ ନାଇଁ। ହେଲେ ବି ଯାଆନ୍ତି ପର ପରା ହେଲେ ବି ଆମଛୁଆ ତ ସବୁ ପିଇ କରିବେ। ମଦ ପିଇ ଦେଇକରି ସବୁ ଇଏ କରୁଚନ୍ତି। ତ କଣ କରିବ ଯିଏ ଝଗଡା କରିବ ଆଉ ବାଡେଇ ବୁଡା ଦେବେ ସବୁ ଛୁଆ ଆଉ। ସିଏ ସେଇଥିପାଇଁ। ଝଗଡ଼ା ଯେମିତି ନହବ ସେଥିପାଇଁ ସବୁ ସ୍ତ୍ରୀ ଲୋକ ଯାଇଥାନ୍ତି ଆଉ ଧର ସେମିତିଆ ତ ଆର ସାଇ ଲୋକ କହୁଛନ୍ତି ତମେ କ ପାଇଁ ରାତି ବାରଟାରେ ଆଣୁଛ ଡିଯେ କୁ। କ ପାଇଁ ରାତି ବାରଟାରେ ନାଗୁଛ ମାନେ ଏଟା ଗାଁଟା ସେ ସମରସ୍ତଙ୍କର ଗାଁ ଟା ଥୋଡ଼ି ନା ତମର ବୋଲି ନୁହଁ। ତମ ଗାଁ ତମେ ଆମ ଗାଁଠାରେ ନେଇକି ଯାଉନ। ଆମେ କଣ ଦଉ ରାତି ବାରଟା କଣ ଦିଟା ବେଳେ ନେଇଯାଉନ। ଝଗଡା ହେଲା ଆମ ଶାଇ ସ୍ତ୍ରୀ ଲୋକ ସବୁ ତାଙ୍କ ଉପରେ ଚଢିଗଲେ କହିଲେ କଣ ପାଇଁ ଆମେ ଯିବାନି। ରାତି ବାରଟା ବେଳେ ଗୋଟେ ବେଳେ ଯିବା। ଆରେ ଭାଇ ଡିଜେ ଟା ଯେତେବେଳେ ତାଙ୍କର ଟାଇମ ହବ ଡିଜେ ଟା ଆସିବ ନା ଆଉ ତାଙ୍କର ଅଲଗା ଆଡୁ ତାଙ୍କର ଥିବ। ଆସିବ ଏଠି ପୁଣି ତାଙ୍କ ଡିଜେ ସବୁ ବଜେଇବେ। ତାପରେ ସବୁ ସେଟ ଅପ୍ କରିବ ତାପରେ ସେଟା ବଜେଇବ। ଖାଲି କହିଦେଲେ କଣ ଡିଜେ ଟା ପଳେଇ ଆସିବ ଖାଲି ବଜେଇଦବ।
ହଁ।
ଡିଜେରେ ପୁଣି ଦେଖିବ କାଳେ ଦେଖି ପଥର ଫଥର ଫିଙ୍ଗିବ ତାର କଣ କମ ପଇସା ନା ଡିଜେର।
ହଁ ହଁ ଅଧିକ ଡିଜେ ରା ଅଧିକ ପାଇସା ବା।
ଆ ଗୋଟେ ସାର୍ପି ଲାଗିବ ଜାଣିକିି ଷାଠିଏ ହଜାର ସତୁରି ହଜାର ଗୋଟେ ସାରପି ତ ଯଦି ଶାର୍ପି କୁ କିଏ ଗୋଟେ ପଥର ଟେ ମାରିଦବ କି ଭାଙ୍ଗିଯିବ କି ସ୍କ୍ରାଚ ହେଇ ଶ୍ ହେଇଯିବ ତାପରେ ସେମାନେ ଏ କଣ କହିବେ ଦୋଷ କାହା ଉପରେ ଯିବ, ଆମେ ଡାକିଚୁ ମାନେ ଆମ ଆମ ଉପରେ ଦୋଷ ତ ସେଇଥିପାଇଁ ସବୁ ଯାଆନ୍ତି ଆଉ।
ଓହୋ ନାଇଁ ଆମର ଏଇ ଦି ଦଳ ହେଇଚି ତ, ମୋ ବଡ ଭାଇଟା ଗୋଟେ ଗୋଟେ ଦଳରେ ଅଛି ମୋ ସାନ ଭାଇଟା ଛୋଟଟା ସିଏ ଆଉ ଗୋଟେ ଦଳରେ ଅଛି। ଏମତି ସବୁ ଆଉ।
ଉଁ, ହୁଁ।
ସ୍କୁଲ ବେଳେ କିନ୍ତୁ ଗଣେଶ ପୂଜା ଟା ବଢିଆ ଲାଗେନି ନା? ସ୍କୁଲ୍ ବେଳେ ମଜା ଲାଗେ। ଏ ଭସାଣି ସବୁ ଗାଁରେ ଏମିତି ରାଗ ରୁସାରେ ସବୁ ଲୋକ ଏମିତି ହେଇ ଗଲେଣି କିନ୍ତୁ ସ୍କୁଲ ବେଳେ ଯୋଉ ତା ପୂର୍ବ ଦିନ ରୁ ସଜାସଜି ହବ ପୁଅ ପିଲାମାନେ ସବୁ ରାତିରେ ରହିକି ସଜାସଜି କରିବେ। ବଢିଆ ଲାଗେ ସ୍କୁଲ ରେ।
ହୁଁ, ହଁ ସେତେବେଳ ମଜା ଆଉ ଏ ମଜା ନା ସ୍କୁଲ ଲାଇଫରେ ମଜା ଆଉ ଏବେ ମଜା ନା ସେଟା। ଏବେ ବଡ ହେଇଗଲୁଣି ଛୋଟ ଦିନ ସେତେବେଳେ ମଜା ଥିଲା ନା ଆଉ।
ହଁ, ତ ଗଣେଶ ପୂଜା ଟା ଟିକ ଅଲଗା ଟାଇପ ଲାଗେ।
ଗଣେଶ ପୂଜା, ସରସ୍ଵତୀ ପୂଜା,
ହଁ। ବହୁତ ଅଲଗା ଥିଲା। ଏ ଖାଲି ବଡ ପିଲା ହେଇ ଖାଲି ଡିଜେ ଫିଜେ ଯିଏ ଯେତେ ଅଧିକ କରିପାରଲା, ପଇସା ପତ୍ର ଚଳେଇକି ଏଇ ସବୁ ଚାଲିଚି ପାଲା।
ଅ ସ୍କୁଲ ରେ କଣ କୋଡିଏ ଟଙ୍କା, ପଚାଶ ଟଙ୍କା ଭିତରେ ସବୁ ହେଇଯାଉଥିଲା।
ଓଁ ହଁ, ସାର୍ ମାନେ ଇଏ କରନ୍ତି ବାକି।
ହଁ, ଯେତିକି ଦରକାର ହୁଏ ସାର୍ ସବୁ ଦିଅନ୍ତି ଆଉ।
ହଁ।
ଆଉ ମଉସା ମାଉସୀଙ୍କୁ ଧରିକିନା ତାହେଲେ ଏଇ ଗଣେଶ ପୂଜାରେ ନେଇକି ଆସ। ଟିକେ ବୁଲି ବୁଲା ଯିବ ଦେଖିବ ଆମର କେମିତି ଗଣେଶ ପୂଜା ହଉଛି।
ହଁ ଯିବା ନହେଲେ କହୁ କହୁଛନ୍ତିମତି ହଉଛି ଦେ ଚା ଦପାନ ନେକ୍ସଟ
ଚାହୁଁଚୁ ଟିକେ କହିବ ଆସିବ ବୋଲି ଟିକେ ବୁଲିକି ଯିବ ଆଉ।
ହଉ ହଉ ତାହେଲେ କହବି ଏଥର ଯିବା ସାଙ୍ଗ ପାଖକୁ ଯିବା ବୋଲି ଆଉ।
ହଉ ହଉ ତାହାଲେ ରହୁଚି ତାହାଲେ ଆଉ।
ହଁ, ହଉ ତାହାଲେ ଆଉ।
ହଉ।